ହୁଁ
ହ୍ୟାଲୋ
ହ୍ୟାଲୋ
ଏ ମ୍ୟାମ୍ ନମସ୍କାର
ହୁଁ ନମସ୍କାର
ମ୍ୟାମ କଣ କରୁଛନ୍ତି
ମ୍ୟାାମ ଡାକନ୍ତୁନି ବସିଛି
ଏ ଆଉ ତାହେଲେ କଣଡକିବି
ହଁ ଭଏସ ଟା ଆପଣଙ୍କର ବହୁତ ସ୍ଲୋ ହଉଛି ଟିକେ
ହ୍ୟାଲୋ ଏ ସୁଭିଲା ମୁଁ ଗୋଟେ ସ୍ଲୋରେ କଥା କୁହେ ତ
ଲୋମାନେ ବହୁତ
ବାସ ଟା ମେ ସ୍ଲୋ ଆସ ମୁଁ ବୟସ ସେଇଭଳେ ମୁଁ କଥା ହୁଏ
ଆଚଛା ଆଉ କଣ କରୁଛନ୍ତି
ଏଇ ଘର ପାଖରେ ବସିଛୁ ଆଉ ଆପଣ କଣ କରୁଛନ୍ତି ଆଜ୍ଞା
କମ ପଢାପଢି ଚାଲିଛି ନା ଆଉ କିଛି
ନା ନା ଏବେ ମୋର ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ ହେଲା
ଆଛା ସେମ ଆଉ
ଆପଣଙ୍କର ବି
ହୁଁ ଆପଣ ତାହେଲେ ଡାକନ୍ତୁନି ତମେ ଏଟା କୁହନ୍ତୁ ଆପଣଟା ବହୁତ ମାନେ ରେଷପେକ୍ଟ ହେଇଯାଉଛି
ଆଛା ଓ ନା ନା ଆପଣ ତ ପାଟିରେ ପସିି ଯାଉଛି ମୁଁ କଣ କହିବି
ହଁ ମୋର ବି ସେଇ ମୁଁ ସିନା କହିଦଉଛି ମୋର ବି ସେଇ ସେମ ପ୍ରୋବ୍ଲେମ କିଛି ନାହିଁ ତମେ ଡା କଣ କୋଉ ଅନର୍ସ ଥିଲା ମାନେ ସାଇନ୍ସ ଥିଲା ନା ମାନେ କଣ
ହଁ ସାଇନ୍ସ ଥିଲା ସାଇନ୍ସର ମ୍ୟାଥ ଥିଲା
ମ୍ୟାଥ ଥିଲା
ଆଜ୍ଞା
ବ୍ରିଲିଅଣ୍ଟ୍
ଆପଣଙ୍କର
ମୋର ସାଂସସ୍କ୍ରିଟ ଅନର୍ସ ଥିଲା
ଓ ଆପଣ କୋଉ ଇଏ ରୁ ମାନେ କଣ ଥିଲା କୋଉଠୁ କହୁଛନ୍ତି
କୋଉଠି ରହୁଛି
ମାନେ ନା ନା ମାନେ କୋଉଠି ପ ଥିଲେ କୋଉଠି
ଏଫ ଏମ ଏଫ୍ ଏମ୍ ଅଟନମସ କଲେଜ
ଆଚ୍ଛା ଏବେ କେଉଁଠି ମାନେ ଆପଣଙ୍କ ହଁ ସୁଣିଲା ଭଳିଆ ଲାଗୁଛି
ବାଲେଶ୍ଵର
ହୁଁ କେତେ କଣ ଆପଣଙ୍କ ମାର୍କ ରହିଥିଲା କେତେ ପରସେଣ୍ଟ କମ୍ ଥିଲା
ଏଇଟ ପଏଣ୍ଟ ନାଇନ୍ ସିକ୍ସ ଜିବି ରହିଥିଲା
ଏ
ଆପଣଙ୍କର
ମୋର ଏଇଟି ଫୋର୍ ପଏଣ୍ଟ ଫାଇଭ୍ ପରସେଣ୍ଟ ଥିଲା
ବ୍ରିଲିଆଣ୍ଟ
ହଁ ସେଇଭଳିଆ ଆମର ଆମର ଏପଟେ ରେକୁଟିଆ ହେ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଆମର କେଉଁଝର ଜିଲ୍ଲା
କେଉଁଝର
ଆଜ୍ଞା
ଆଛା ଆମ ପାଖାପାଖି
ଡି ଡି ୟୁନିଭର୍ସିଟି ଜାଣିଥିବେ
ହଁ ଜାଣିଛି ଧରଣୀଧର
ହଁ ହଁ ଆମର ସେଇ ତାଙ୍କ ଅଣ୍ଡରେ ଯାଉଛି ତ ମୋର ଏଇଥ ଡିଡି ୟୁନିଭର୍ସିଟିରେ ହଁ ହଁ ମୋର ଟପ ରେ ଅ ସେମାନେ ମାର୍କେ ଅଧିକ ମର ଥିଲା
ୱଓ କଂଗ୍ରାଟ୍ସ
ହୁଁ ହୁଁ ହଁ ଥ୍ୟାଙ୍କୟୁ
ଆଉ ୟା ପରେରେ କଣ ପିଜି ନା କଣ
ହଁ ପିଜି ପାଇଁ ତ କହୁଥିଲି ଦେଖିବା ଏବେ କମ୍ପିଟେଟିଭ୍ ଏକ୍ଜାମ ପାଇଁ ଯାହା ଚାଲିଛି ପ୍ରିପେୟାର
ହୁଁ ହୁଁ ମୋର ମ୍ୟାଥ ହୁଏନି ବୋଲି ମୁଁ ଆର୍ଟସ୍ ପଢିଲି କେବଳ ମ୍ୟା ଥ ପାଇଁ।
ଆପଣ କଣ ଖାଇଥିଲେ କଣ?
ଖାଇଥିଲି କଣ ଖାଇଥିଲି?
ଚିପ୍ସ ଖାଇଥିଲି ମାନେ ସେଇ ଖରା ବେଳ ଟାଇମ ରେ ଆଉ କିଛି ଖାଇନି। ଆପଣ?
ହଁ ସେ ଯାହା ଦିଟା ବେଳେ ମୁଁ ତ ଭାତ ଖାଇଥିଲି। ପଖାଳ ଯାହା ଆଉ ତ ଏବେ କିଛି ଖାଇନି।
ସେପଟେ କେମିତି କଣ ପାଗ ଅଛି?
ନା ପାଗ ତ ତିନି ଚାରି ଦିନ ହେବ ବର୍ଷା ପାଗ ଦେଇଛି।
ହୁଁ।
ଆଉ ବର୍ଷା ବି ହଉଥିଲା ଏଇ ଟିକେ ପୂର୍ବରୁାରିଟା ବେଳକୁ ଜିପଝି ବର୍ଷା ପକଉଥିଲା।
ହୁଁ ହୁଁ। ଏଇ ରିସେଣ୍ଟ ମୁଁ କେଉଁଝର ଯାଇଥିଲି ବୁଲିକି ଆସିଥିଲି।
କୁଆଡ଼େ କଣ ବୁଲଥିଲେ କେବେ ଆସିଥିଲେ?
ଥିଲି ହଦଗଡ ଗୁଣ୍ଡିଚାଘାଇ। ନାଇଁ ନାଇଁ ଗଡଚଣ୍ଡି ଗଡଚଣ୍ଡି ଯାଇଥିଲି ଗୁଣ୍ଡିଚାଘାଇ ନୁହଁ।
ଏଇ ଯୋଉ ହଦଗଡ ମ ଯୋଉ ପଛକୁ ଥାଏ। ଲେ ଲେଫ୍ଟ ସାଇଡ ଆମେ ଯାଇଛୁ।
ତମେ ତ କେଉଁଝର ପିଲା ନା ତମେ ଜାଣିଥିବ ସୋନାମଣି ୱାଟରଫଲ ଗୋଟେ ଅଛି ନା?
ହଁ ହଁ।
ସେଟା ଭଲ?
ହଁ ହଁ ଆମେ ଆମେ ଏଇଥର ଆମେ ଏଥର ଫାଷ୍ଟ ଟାଇମ୍ ପାଇଁ ଯାଇଥିଲୁ ଆଉ ଲାଷ୍ଟ ରଜଦିନ ଆମେ ଯାଇଥିଲୁ।
ହୁଁ ହୁଁ।
ତ ଆମେ ଆମର ପ୍ଲାନ୍ ଥିଲା କି ସିମିଳିପାଳ ଯିବା ପାଇଁ ଆମ ଇଏରୁ ସିମିଳିପାଳ ଥିଲା ଛୟାଅଶୀ କିଲୋମିଟର ଛୟାଅଶୀ ପାଖାପଖି ନବେ କିଲୋମିଟର ପାଖାପାଖି ଥିଲା। ତ ଆମେ ନଅଟା ବେଳୁ ବାହାରିଥିଲୁ ବାର ଜଣ ଯାଇଥିଲୁ ବାଇକରେ ଛଅଟା ବାଇକ୍ ବାହାର କରିଥିଲୁ ଆମର ସେପଟେ ଯେଉଁ ଆନ୍ଦପୁର ଲାଇନ
ଆନ୍ଦପୁର ହଁ।
ସେପଟ ବ୍ରିଜ୍ ଦେଇକି ଆମେ ସେପଟେ ଯାଇଥିଲୁ ତ ସେଠୁ ଯାଇଥିଲୁ ଠାକୁର ମୁଣ୍ଡା ଅଛି ସେଠୁଁ
ହଁ ଜାଣିଛି।
ଅ ସେଠି
ଆରେ ମୁଁ ଭଦ୍ରକ ପିଲା ଜାଣିଛି ସବୁ। ବାଲେଶ୍ଵରରେ ଗ୍ରାଜୁଏସନ ଥିଲା ଘର ଭଦ୍ରକ ନା।
ଓହୋ ଏବେ ତାହେଲେ ଭଦ୍ରକରେ ଅଛନ୍ତି? ଭଏସ୍ ମୋର କ୍ଲିୟର ଆସୁଛି ନା ସ୍ଲୋ ସ୍ଲୋ ଆସୁଛି?
ଚଳିବ ମୁଁ ଶୁଣି ଶୁଣି ପାରୁଛି।
ଓ ତ ଆମେ ଯାଇଥିଲୁ ଯେତେବେଳେ ସେ ଠାକୁ ଠାକୁର ମୁଣ୍ଡା ପାଖରେ ଥିଲୁ। ତ ସେଠୁ କହିଲେ କି ମାନେ ସେ ଯେଉଁ ଲୋକାଲ ଯି ବଜାର ଲୋକ କହିଲେ କି ନା ନା ସେପଟେ ଯେଉଁ ସିମିଳିପାଲ ଯେଉଁ ନ୍ୟାସନାଲ୍ ପାର୍କ
ହୁଁ ହୁଁ ହୁଁ।
କହିଲେ ନା ନା ଏବେ ଛାଡୁନାହାନ୍ତି ମାନେ ଖାଲି ଫରେଷ୍ଟ ଗାର୍ଡ ମାନଙ୍କୁ ଛାଡୁଛନ୍ତି।
ହୁଁ ହୁଁ।
ହୁଁ। ତ ଆମେ ସେଠୁ ପଳେଇ ଆସିଲୁ ସେଠୁ ଆସିକି ଆମେ ଭୀମକୁଣ୍ଡ ଯାଇଥିଲୁ।
ଭୀମକୁଣ୍ଡ ହଁ।
ହଁ ଭୀମକୁଣ୍ଡରୁ ଆସିକି ଆମେ ସେଇଠି ଯେଉଁ ହୋଟେଲରେ ଖାଇଥିଲୁ ଖାଇଲା ପରେ ଆମେ ସେଇଠୁ କହିଲୁ ସେ ଯେଉଁ ସୁନାମୁନି ଯେଉଁ ବିଚ୍ ଅଛି
ହୁଁ।
ତ ଆମେ ସେଇଠିକି ଯାଇଥିଲୁ। ବାଟରେ ଗଲାବେଳେ ବାଟରେ ଥିଲା ଦୁଇ ତିନି କିଲୋମିଟର ପଛକୁ ଜୋରରେ ବର୍ଷା ହେଉଥିଲା। ଆମେ ଯାଉ ଯାଉ ପାଞ୍ଚଟା ପାଖାପାଖି ହେଲା ଟିକେ ଟିକେ ଅନ୍ଧାର ହେଇ ଆସିଥିଲା।
ହଁ।
ତଥାପି ଆମେ ଦେଖିକି ଫଟୋ ଫଟୋ ଉଠାଇକି ତାପରେ ଆସିଥିଲୁ। ଜାଗା ଭଲ ଅଛି ହେଲେ କଣ କି ଟିକେ ମାନେ ଆକ୍ସିଡ଼େଣ୍ଟ ଇଏ ଜାଗା।
ହୁଁ ହୁଁ। ସେ ଜାଗା ଗେଦରିଂ ହେଇକି ଗଲେ ଠିକ।
ହଁ ହଁ ଆମର ତ ଏବେ ପ୍ଲାନିଂ ଯାହା ଥିଲା କହିଲେ ଯଦି ଯିବେ ସକାଳୁ କେବେ ଯାଇକି ମାନେ ସାତଟା ବେଳୁ ବାହାରିକି ଭୋଜି ଭୋଜି କରିକି ମାନେ ଟିକେ ପିକ୍ନିକ୍ ଇଏ କରିକି ଆସିବେ ଆଉ।
ହୁଁ ହୁଁ। ଭଲ ଜାଗାରେ କିନ୍ତୁ ରହିଛ କେଉଁଝର ବହୁତ ମାନେ ଭଲ। ନେଚର୍ ଜାଗା ପୁରା ଭରପୁର।
ନେଚର ଜାଗା ତ ତ ଆମକୁ ବି ଏତେ କେଉଁଝରରେ ଏତେ ବୁଲିନି ମୁଁ। ତ ଆମର ସେପଟେ ସାନା ଗାଁର ବଡ଼ ଗାଁରେ ମୁଁ ଏତେ ଯାଇକି। ନା କେବେ ତ ଯାଇନି ସାାନେ ଘର ବଡ ଖାଲି ସେ ଗୁଣ୍ଡିଚାାକି ହବ ଆଉ
ଏଠିକି ଯାଇ ଯଅ ମାନେ କଣ ସେଟା ଚକ୍ର ତୀର୍ଥ?
ହଁ ହଁ ଏଇ ରିସେଣ୍ଟ ହବ ଯାଇଥିଲି ଏପ୍ରିଲ ମାସ ଯାଇଥିଲି। ହଦଗଡ଼ ଯାଇଥିଲି ତ ମୋ ସାଙ୍ଗ ଜଣେ ମୁଁ ଯାଇଥିଲି। ତାଙ୍କ ସାଙ୍ଗରେ ହଦଗଡ଼ ଯାଇଥିଲି ହଦଗଡ଼ରୁ ଆସିକି ଆମେ ଗଡ଼ଚଣ୍ଡି ମନ୍ଦିର ଯାଇଥିଲୁ। ଗର୍ଚନ ମନ୍ଦିର ହେଇଯାଇଥିଲା ସନ୍ଧ୍ୟା ହେଇଯାଇଥିଲା ପୁରା ଶୀତ ଦିନ ଟାଇମ ରେ ହୋଇଥିଲା ନା।
ହୁଁ ହୁଁ।
ତ ସେଇଠି ବନ୍ଦ କରିଦେଇଥିଲେ।
ହୁଁ ଏଇଥର ମୁଁ ବି ଯୋଉ ଯାଇଥିଲି ବନ୍ଦ ହେଇଯାଇଥିଲା ବାସ ଖାଲି ଏମିତି ବୁଲିକି ପଡ ଆସିଥିଲି। ଖାଲି ମାଙ୍କଡ ମାନଙ୍କୁ ଦେଖିକି।
ହଁ ହଁ ଆମେ ଯାଇଥିଲୁ ସେଇ ତ ମାଙ୍କଡ ମାନେ ସବୁ ଇଏ କରିଦେଇଥିଲେ। ଆମେ ସେଇଠି ଲେଟ୍ ହବ ବୋଲି ପଳେଇଆସଛୁ ମାନେ ଜଙ୍ଗଲ ଏରିଆ ନା।
ହୁଁ ହୁଁ। ଡିଡି କଲେଜରେ ମୁଁ ଜଣେ ସାଙ୍ଗ ପଢିବି ସଂସ୍କୃତର।
ହଁ ମୋର ବି ଏଇଠି କେତେଜଣ ସାଙ୍ଗ ପଡ଼ନ୍ତି। ଆମର ତ ଏଇଟା ଡି ଡି ଅଣ୍ଡରରେ ଯାଉଛି ଏପଟେ କୁଶଳେଶ୍ୱର।
ହୁଁ ହୁଁ।
ଆମର ଦେଓଗାଁ ଜାଣିଥିବେ ପାଖରେ
କଣ?
ଦେଓଗାଁ ଜାଣିଛନ୍ତି?
ନା।
ଯେଉଁଠି ଯାତ୍ରା ହୁଏ ବଡ଼ ଜାଗର ଯାତ୍ରା କୁଶୁଳେଶ୍ୱଵର। ସେଇ ପାଖରେ ଆମ ଘର ଏପଟେ େମ୍ଭାଳି ଡି ଆମ ଜାଣିଥିବେ।
କଣ?
ରେମାଳି ଡ୍ୟମ ଶୁଣିଛନ୍ତି?
ନା ମୁଁ ତ ସେପଟେ କେଉଁଝର ଏତେ ଭିତରେ ଭିତରେ ଜାଣିନି।
ନା ଆମର ଗୋଟେ ଲାଇନ।
କଣ ହଟଲ?
ମାନେ ଗୋଟେ ଲାଇନ ଆମର ମାନେ ଏମିତି ଅଙ୍କା ଫଙ୍କା ଆମ ଯୋଉ ଗାଁ ଇଏ ପାଖାପଖ ନାାଇଁ। ଆମର ସେଇଠୁ ଆନ୍ଦ ଲାଇନ। ଏପଟେ ଆମର ବି ଏପଟେ ଘଟଗାଁ ଯିବା ପାଇଁ ହବ ତିରିଶ କିଲୋମିଟର ପାଖାପାଖି ହରଚନ୍ଦନପୁର। ତ ସେଇଠୁ ଘଟଟୁ ସେ ବି।
ଆଉ କଣ ହିଡେନ ପ୍ଲେସ ଅଛି ସେମିତି କେଉଁଝର ରେ।
ସେମିତି ମୁଁ ଏତେ କେଉଁଝର ବୁଲନି ଯାହା। ବାହାରକୁ ବି ହଁ ବୁଲୁଛି ଆମର ଯୋଉ ବୋଲବମ୍ ହୁଏ। ଆମ ଗାଁ ଲୋକ ଯାହା ଯାଆନ୍ତି ତିନି ଚାରି ଦିନ।
ହୁଁ।
ପୂର୍ବଥର ମୋର ମୁଁ ମିସ୍ କରିଦେଇଥିଲ ଆମର ସେମିଷ୍ଟାର ଥିଲା ମୋତେ ନେଇନଥିଲେ। ସେ ଓଡ଼ିଶା ବାହାରକୁ ଯାଇଥିଲେ ସବୁ ରାମ ମନ୍ଦିର। ମୁଁ ବୁଲିକି ଆସିଥିଲି ଅଗଷ୍ଟ ମାସରେ ଆମର ସେମିଷ୍ଟାର ଥିଲା‌
ଏବେ ତାହେଲେ କମ୍ପିଟେଟିଭ ପଢିବାର ପ୍ଲାନ୍ ଅଛି ନା।
ଅଛ ନା। ବା କମ୍ପିଟେଟିଭ୍ ଦେଖିବା ତାପରେ ମାନେ ଭାବୁଥିଲି ବିଇଡ଼ି ଯେଉଁ ଆନ୍ଧ୍ର ବିଇଡ଼ି ଇଏ କରିବା ପାଇଁ।
କଣ ପ୍ରାଇଭେଟ ବି
ହଁ ପ୍ରାଇଭେଟ କରିବା ପାଇଁ ଦେଖିବା କଣ ହଉଛି ଏବେ ପଇସା ବି ଟିକେ ଅଧିକ ଇଏ ଦରକାରେ।
ହୁଁ। ତମେ ପି ସ ଏମ୍ ବିଏଡ୍ କରିଦଉ ନା ଗର୍ଣ୍ଣମେଣ୍ଟରେ ମ୍ୟାଥ ବି ତମର ଭଲ ହଉଛି ନା ମ୍ୟାଥରେ ବିଏଡ କରି।
ଏ ସେମିତି। ଦେଖିବା କଣ ହଉଛି ଏବେ ତ କମ୍ପିଟେଟିଭ ଯାହା ଚାଲିଛି ସବୁ ତ। କରପସନ ଇଏ ହଉଛି ପଇସା ଦେଇକି ଜଣେଇ ଇଏ କରୁଛନ୍ତି।
ହଁ ସେଟା ତ ଠିକ କଥା।
ଆଉ ଯାହା କୋଶ୍ଚିନ୍ ପେପର୍ ସବୁ ଲିକ୍ ହଉଛି।
ହଁ
ଆପଣଙ୍କ ଘରେ କିଏ କଣ ଅଛନ୍ତି?
ଘରେ ମୁଁ। ମୋ ମା ବାପା ସାନ ଭଉଣୀ ବଡ଼ ବାପା ବଡ ମା ଦିଜଣ ଭାଇ।
ଆପଣ ତାହେଲେ ବଡ।
କଣ
ମୁଁ କହିଲି ଆପଣ ବଡ଼।
ନା ମାନେ ବଡ ମାନେ ବୁଝପାଇଲିନି ନାଇଁ ନାଇ ନାଇଁ ନାଇଁ। ମୁଁ ଦି ଜଣ ଭାଇ ତାପରେ ମୁଁ ତାପରେ ମୋ ସାନ ଭଉଣୀ।
ଆଚ୍ଛା।
ଆଉ ଆପଣଙ୍କ ଘରେ।
ଆମ ଘରେ ମୁଁ ମୋର ଜଣେ ବଡ ଭାଇ ଦି ବର୍ଷ ବଡ ହେବେ ସିଏ ବି ସେ ମ୍ୟାଥ ନେଇଥିଲେ।
ହଁ ହଁ।
ବାପା ମା ଆଉ ଦାଦା ଖୁଡେ ତାଙ୍କ ପୁଅ ଝିଅ।
ହଁ ହଁ।
ହଉ ତା ହେଲେ ମ୍ୟାମ୍ ରଖୁଛି ଆଉ କେବେ ପରେ କଲ୍ କର। ଧନ୍ୟବାଦ।